ହ୍ୟାଲୋ।
ହୁଁ।
କଣ କରୁଛନ୍ତି?
କଣ କରିବା ଆଉ ବର୍ଷା ହଉଛି ଚାରେ ଘରେ ଅଛୁ ଆଉ।
ହୁଁ।
ହୁଁ ମା ଛୁଆ ଦିଏଁ ଶୋଇଛୁ ଆଉ। ହୁଁ
ବର୍ଷା କେତେ ଯୋରେ ହଉଛି?
ଯୋରେ ହଉଚି଼।
ହୁଁ ହୁଁ।
ହୁଁ ଛାଡିବାର ନାଁ ଧରୁନି, ସକାଳୁଠୁ ଲାଗିଛି ଲାଗିଚି ଏ ପର୍ଯ୍ୟନ୍ତ।
ହଁ।
ହୁଁ।
ଆଉ କଣ କରୁଥିଲେ?
ହୁଁ। ହ୍ୟାଲୋ ରୋସେଇ ନା ଆଉ ରୋଷେଇ ଆଜି ଡାଲମା ହେଇଥିଲା, କଖାରୁ ରାଇତା ହେଇଥିଲା, କଲରା ଭଜା ଏତିିକି ଆଉ କଣ? ପୋଟଳ ଭଜା ହେଇଥିଲା, ସେ ନନା ଖାଆନ୍ତିନି ତ କଲରା, ସେଥିପାଇଁ ତାଙ୍କ ପାଇଁ ପୋଟଳ ଭଜା ହେଇଥିଲା।
ଉୁଁ ହୁଁ।
ହୁଁ। ଆଉ ତମେ କଣ ଖାଇଛ?
ଆଜି ଆମର କଲରା ଆଳୁ ଭାଜିଥିଲି।
ହୁଁ।
ଆଉ ସିଝା ପହରା ତରକାରୀ ଟେ କରିଦେଇଥିଲେ।
ହୁଁ।
ଆଉ ଡାଲି ଟିକେ କରିଥିଲି ଆଉ।
ହଁ ହଁ ସମସ୍ତେ ଖାଇ ସାରିଲେଣି?
ହଁ ସମସ୍ତେ ଖାଇସାରିଲେଣି। ବାପ ବି ତାଙ୍କର ଶୋଇଛନ୍ତି।
ହୁଁ।
ହୁଁ ଖାଇ ପିଇ କି ସମସ୍ତେ ଶୋଇଚନ୍ତି, ସ ସିଏ
ହୁଁ ହୁଁ। ଆଉ ତମର ତ ଛୁଆ ପିଲା ଟେନସନ ନାହିଁ କଣ ଆଉ କଣ କହିବି? ମୋ ଝିଅ ମୋ ଝିଅ ତ ଯୋଉ ହଇରାଣ କରୁଛି କୁହନା। ଖାଲି ବ ହଁ ବହରୁ ବୋରୁ ଖାଲି ମୁତୁଛି।
ଆଜ୍ଞା
ଆ କୋଉଠି ନେଇକି ପକେଇବି ହେରା ସବୁ?
ହୁଁ
ହୁଁ ଜାଗା ବି ନାହିଁ ଗୋଟେ ପକେଇଆକୁ କଣ କରି
ସେଦିନ ହେଲା ଭାରି ଏଟା ତକଲିଫ୍।
ହୁଁ।
କାଲି ଚପର ଚପର ଚପର ହଉଚି ବର୍ଷା ଆଉ କଣ କରିଆ?
ହୁଁ।
ହୁଁ
ତରେ ଏଇନା ଆହୁରି ବି ଅଛି ସାତ ତାରିଖ ପର୍ଯ୍ୟନ୍ତ ବର୍ଷ ଟା। ମା ଭାରି ହଇରାଣ କରିବ କଣ କରିବା? ଲୁଗାପଡା ଶୁ ଶୁଖେଇଆ ପାଇଁ ଜାଗା ନଥିବ ପୁ ଏଇ ଛୁଆ ଯୋଉ ମୁତୁଛି ବାରମ୍ବାର ଯୋଉ ହଇରାଣ
ତୋର ଛୁଆ ଘର ବେଶୀ କପଡା ବାହାରିବ।
ହଁ ବା।
ବେଶୀ କପଡ଼ା
ହୁଁ ତାର ତ ସବୁବେଳେ ମୋ ଝୁଅଟା ଶୋଇପଡେ ଆଜି ଯାଇ ଦେଖିଲା ବେଳୁ ସେ ସକାଳୁ ଉଠିଲାଣି ତିନିଟା ରାତିରୁ ଶୋଇବାର ନା ହିଁ ଧରୁନି।
ଅ ହ
ହୁଁ ଖାଲି କହୁଛି ମତେ ଖାଇବାକୁ ଦେ ଆଉ ଖେଳଉ ଥା।
ଆମର ଏଠିକି ବର୍ଷା ହଉଛି ଶହେଯେ ନଈ କୂଳିଆ ଆମର ଟିକେ।
ହୁଁ।
ସେ ଖାଲି ଚପ ଚପ ଚପ ତାପରେ କଣ ବର୍ଷା ହେଲା ମାନେ ଖାଲି ସାତ୍ କ କଙ୍କଡା ବିଚାର କଲି ଯାବତୀୟ ବାରୁଛ।
ହୁଁ।
ଇଚ୍ଛା ହଉନି ଜମା ଘରୁ ପଦାକୁ ବାହାରିଆକୁ।
କଣ କରିବୁ ତମର ସିନା ଇଚ୍ଛା ହଉନି କିନ୍ତୁ ଆମର ତ ପରିସ୍ଥିତି କଥା ଆମେ ବାଧ୍ୟ ହେଇକି ଯାଉଚୁ। ଏ ଛୁଆ ଯେବେ ଟିକେ ଭଲ ପାଗ ଥିଲା ଛୁଆର ନେଇକିନା ଲୁଗା ପଟାରେ ସବୁ ଧୋଇକି ସଫା କର ତା ପୁଣି ସ୍ଵତା ଏଇ ସବୁ କରିଆକୁ ପଡେ କଣ କରିବୁ?
ଆମର ହିଁ ବଡ଼ଛୁଆ ସେଟା ସୁଚି।
ରହିଲା ମାନେ ଜାଣିଥିବ ଯୋଉ ଗନ୍ଧ କରିବ ଆଉ ତାର ପୁଣି କୋଉଠୁ ଏତେ ବି ମୁଁ କପଡା ଫପଡା ଆଣିବି ଯେ କୋଉଠୁ ପାଷ୍ଟ ଇଏ କରିବି ବାଧ୍ୟ ହେଇକି ତାକୁ ଏୟାକୁ ଫ୍ୟାନ୍ ଆର ଘରଟା ଫୁଲ୍ ମୁଁ ତ ଫାଙ୍କା ଅଛି ସେଇ ଘରେ ଫ୍ୟାନ୍ ଲଗେଇଦେଇ ସବୁୁରା ପକେଇ ଦେଇକି ଆସିଛି।
ହୁଁ ଡ୍ରେସଟା ଉଁ ପାଖାପାଖି ପାଞ୍ଚଟା ଡ୍ରେସ୍ ସେ ମାନେ ପରିସ୍ରା କରିଆରେ ଡ୍ରେସଟା ଭିଜେଇ ଦେଇଛି। ସେରା ପକେଇଛି ମେଞ୍ଚେ କ ପଡା ତାପରେ ତାର ଯୋଉ ଶୋଉଛି ଗୋଟେ ଗୋଟେ ବିଛଣା ସେରା ଗୋଟେ ଗୋଟେ କଣ କହୁଛୁ ମୁଁ ତୋରି ନାଁରେ କ
ହେଁ ହେଁ ହେଁ
କଂପ୍ଲେନ୍ କରୁ ହୁଁ ହୁଁ ହୁଁ ହୁଁ କହିଦଉଛି ତୋ ନାଁରେ ସବୁ କଥା ଆମର ଚୁଇଁନ ଏମିତି କରୁଛି। ହୁଁ ହୁଁ ହୁଁ
ସିଏ ଆପଣଙ୍କ ନାରେ କମ୍ପଲେନ୍ କରୁଛନ୍ତି।
ତୁ ଯାଇ ଚଗଲା ହଉଚୁ ଶୋଉନୁ କଣ ପାଇଁ କଣ ପାଇଁ ଶୋଉନୁ କଣ ପାଇଁ? ମୁଁ ସେଇଥି ପାଇଁ ଅନ୍ତିଙ୍କି କହିଦଉଚି।
ହୁଁ।
ହୁଁ ତା ବାବା ସହିତ ଏଇନା କଥା ହଉଥିଲା। ହୁଁ ହାଁ ମାରିକି ବାପ ପୁରା ପିଟିଝାଟି ହଉଥାଏ। ଆଉ ଆଉ କଣ କୁହ
ମାନେ ଆପଣଙ୍କୁ ତ ସେଇ ଭଲ ଲାଗେ।
କଣ ଖାଇବାକୁ ଭଲ ଲାଗେ?
ହୁଁ।
କଣ ଆଇଁସ ନା ସଧା ଉପରେ କହୁଛ?
ଆକଷ ହଉ ସାଧା ହଉ ଯାହା ହେଲେ ଚଳିବ।
ଆଇଁଷ ରେ ମୋର ମାଛ ଟା ଭଲ ଲାଗେ ଟିକେ।
ମାଛ?
ହୁଁ।
ହୁଁ।
ସାଧା ଉପରେ କହିନାହାନ୍ତି କୋଉଟା ଭଲ ଲାଗେନି ଆମ ଗାଁ ହେଲେ ଆମର କେତେ ପ୍ରକାର ଆଇଟମ୍ ଅଛି ଆମେ ଜାଣିଛ ଭଲ ଭାବରେ। ଆଉ ସେ ସବୁ ତ କେହି ବାଛିପାରିବେନି ନା।
ହୁହଉ ହୋ।
ଧରେ କଖାରୁ ରାଇତାଟା ହେଲା କି କଣ ଯୋଉ ଖଡ଼ା ରାଇତା ଏଇ ସବୁ। ମ ମଞ୍ଜା ରାଇ ଏଇରା ବଢ଼ିଆ ଲାଗେନି କି?
ଓଡ଼ିଆ ମାନେ ତ ଯେତିକି ମାନେ ଓଡ଼ିଆ ଘର ଖାଇବା କାହା ମତେ ସମସ୍ତଙ୍କୁ ପସନ୍ଦ ସେ କ ହଉ ସେ ଆଳୁ ଭର୍ତ୍ତା ହଉ ବଡ଼ିଚୁରା ହଉ ଆମ୍ବ ହଉ।
ହଁ ଦହି ବାଇଗଣ ହଉ ନା କହୁନ ସବୁ ସବୁୁରା ଭଲ ଲାଗେ।
ହୁଁ।
ମୋର ଏକା ଆ ନିରାମି ସେ ଟିକେ କଲରା ଟା ମୁଁ ଟିକେ
ହୁଁ।
କଲରା ଭାଜିନେ ମତେ କାଇଁ ସେ ଚିପ୍ସିଫିପ୍ସ କଲେ ଟିଏ ଖାଇବି। ହଁ କଲରା ଟା ଭାରି କୁହେ କି? ନଅନ୍ ସବୁ ଗୋଟେ ଖାଏ।
ହଁ।
କଣ ବାରିବୁ ସବୁ ତ ଖାଇଦବୁ ଆଉ।
ବାରିବୁ ଆଉ କଣ ତାପରେ ଘର ଲୋକଙ୍କ ପାଇଁ କରିବୁ ମାନେ ସେଇଠି ତୁ ବି ଖାଇବୁ। ଆଉ ତୋ ପାଈଁ ତାଙ୍କ ପାଇଁ ଥରେ ବନଉଥିବୁ ତୋ ପାଇଁ ଗୋଟେ ଫୁଣି ଥରେ ବନଉଥିବୁ ତୋର ବି ଟାଇମ୍ ଲସ ହବ ତାପରେ ନିଜେ ବନେଇକି ଖାଇବା ଆଉ ଜଣ କରିକି ଦେବା ସେଇ ଯୋଉ ଅଲଗା ଇଏ
ତାପରେ ଝିଅ ଥିଲୁ ସେଟା ଖାଇମିନି ଏଟ ଏଟା ଖାଇମିନି ସେଟା ଖାଇମିନି ବାପା ମା
ଥିଲୁ ମା ରାନ୍ଧିକି ଦେଉଥିଲା ସେ ଅଲଗା ଥିଲା ଏଇନା ମୋ ନିଜେ ରାନ୍ଧି ବାଢିକି ଖାଇବାକୁ ପଡୁଛି ନା।
ରୋଷେଇ କରିବୁ ତୁ ମାନେ ଯୋଉଟା ନ ତୁ ତ ସେଇଟା କରିବୁ କଣ କରିବୁ।
ହଁ ଖାଇଲେ ବି ସେଇୟାକୁ କରିବାକୁ ପଡିବ ନ ଖାଇଲେ ବି କରିବାକୁ ପଡିବ।
ହୁଁ ହୁଁ। କେଵଳ ଶବ୍ଦ ବାଡିରେ କଣ ଲଗେଇଛନ୍ତି ଫସଲ?
ବାଡିରେ ଆମର ଲଗେଇଛନ୍ତି ବାଇଗଣ ସେଇରା ବିକ୍ରି ହଉଛି ହାଟକୁ ନିଅନ୍ତି ଆମର। ଆଉ ଘରେ କେତେବେଳେ କେମିତି ରହନ୍ତି ଆଉ ଜହ୍ନି ଭେଣ୍ଡି ଆଉ ଇଏ କଲରା ଲଗେଇଛନ୍ତି ସେ ଗଛ ଟିକେ ଟିକେ ହେଇଛି ହେଇନି ଆଉ।
ହୁଁ ପାଖରେ ଆପଣଙ୍କ ଆଉ
ହୁଁ, ଆଉ ବିଲା ତି ଲଗେଇଥିଲେ ଯୋଉ ସିଜିନ ଥିଲା ସେତେବେଳେ ଯାହା ହେଇଥିଲା, ଆଉ ଏ ନା ଆଉ କଣ ବିଲାତି ହବ କି? ଏଇନା ଖାଲି ଭେଣ୍ଡି କଲରା, ଜହ୍ନି ୟାଉପରେ ମାଡ ସବୁ।
ଏବେ ଟମାଟୋ ଟମାଟରା ସବୁ ପଚିବ।
ହଁ ପା ଆଛା ଏଇରା ସବୁ ମାଡ ଏଇନା ଚାଲିଚି ଲଗେଇଛନ୍ତି ଯେ ଦେଖିଆ କଣ ହଉଛି ହେଲେ ଯାଇକି ଖାଇବା ଆଉ। ତଥାପି ମୋ ଶଶୁର କାଲି ଯାଇଥିଲେ ହାଟକୁ ହାଟ ବାରି ଆମ ଗାଁ ପାଖରେ ଅଛି ଶୁକ୍ରବାର ସେଠି ଯାଇ ରେ ହୁଁ କୁନ୍ଦୁରୀ, ପୋଟଳ, କଲରା, ଗୋଟେ କଖାରୁ ଆଣିଥିଲେ।
ହୁଁ।
ଆଉ ହୁଁ ସବୁ କିଥା ଧରିକି ଆସିଥିଲେ ବିଲାତି, ଲଙ୍କା, ଲେମ୍ବୁ
ହୁଁ।
ହୁଁ।
ତାପରେ ଏ କଣ ଏଇନେକା ତ ଟାଇମ ବର୍ଷା ଦିନ ପରିବା ସେଇଆ ବାଇଗଣ ଥିଲା ପାଣି ପଶିଯିବଣି।
ହୁଁ। ପାଣି ପଶିଯିବ କିଛି ଗଛ ପତ୍ର ରହିବନି ହେରା ସବୁ ମରି ମୁରା ଯିବ।
ଷ୍ଟ ହେଇଯିବ ତ ବର୍ଷା ଦିନ ପରବିନ ତ ଖାଇବୁ ପାଣି।
ହୁଁ।
ହଁ।
ନା ଆମର ଟିକେ ଲଗେଇ ଥିଲୁ ଉଚା ଜାଗା ଏଠି ଏତେ ପାଣି ଫାଣି ପଶେନେଇ ସେଥିପାଇଁ ଆମ ଟିକେ ଲଗଉ। ଆଉ ହଉଛି
ଆମର ସେ ଲଗା ହେଉଛି ଜହ୍ନି ଭେଣ୍ଡି ଲଗା କଲରା ଫଲରା
ହୁଁ।
ମେନ୍ କଥା ହେଲା ଆମର ନଈ କୂଳ, ଟିକେ ଯଦି ଟିକେ ଯଦି ଅଧିକ ବର୍ଷା ହେଲା ସେ ପାଣି ସବୁ
ଆମର ତ ସେ ବିଲ ଆଡେ ପାଣି ଆସେ ମାନେ ନଈ ଯେତେବେଳେ ଅଧିକ ହେଇଯାଏ, ପାଣି ଉଠେ। ହୁଁ
ହୁଁ ହୁଁ।
ହୁଁ। ଲଗାତାର ସେମିତି ଜୋରଦାର ହବ ବେଢ ଟା ତାହେଲେ ନଈ ଆସିବ ନଲେ ଏପଟକୁ ଆସିବନି ନାଇଁ
ହୁଁ ଆମର ଏଥର ବର୍ଷା ହେଲେ ଘର ସେ ବାଡିରେ ଯୋଉଠି ଲଗା ହେଇଛି ସେ ବାଡିରେ
ହଁ, ସେ ଯୋଉ ବାଇଗଣ ଆମର ଯୋଉଠି ଲଗେଇଛୁ ସେଇ ଆଡେ ନଈ ଅଛି ସେଇ ପା କଲରା ଭେଣ୍ଡି ସେଟା ଆଉ ଗୋଟେ ଜାଗାରେ ଲଗାହେଇଥିଲା ସେପଟେ ଅଲଗା ଆଡ଼େ ବାଡି ଅଛି।
ହୁଁ।
କିଛି ନାଇଁ ଏତେ।
ହଁ।
ହୁଁ, ନହେଲେ ସେଠି ଯୋଉ ଗଛ ଲଗେଇଲେ ମୋର ବଞ୍ଚେ। କେବଳ ଏତିକି ସେଟା ଟିକେ ମାନେ ଆମ ଘରଠୁ ଦୂର ନା ଫାଙ୍କା ଏରିଆ ଟା ରାସ୍ତା କର ଟା ଯାହା ଲଗେଇଲେ ଲୋକ ଲୋକମାନେ ନେଇଯାଆନ୍ତି ପସିକିନା। ଆଉ ସିଆଡେ କିଏ ଦେଖୁଛି କିଏ ଜାଣିବ ଯେ କହିବ
ହଁ ହଁ।
ହଁ ନା ଆମ୍ୱ ଏଥର ଆସିଥିଲା ପ୍ରବଳ। ଗୋଟେ ବି ରଖିିଲେନି ସବୁ ନେଇଗଲେ। ଅଣ୍ଡିରାକ ଯାହା ନେଲେନେଲେ ସେ ପାଚିଲାକ ବି ନେଇଗଲେ।
ଏ ବାଡି ଫାଡି ହେଲା ସେଇଆ ତମେ କେତେଯାଇଁକି
ହୁଁ ହୁଁ।
ଘର ଭିତରେ ବାଡି ହେଇଛି ଯେ ହଁ ମୁଁ ଜଗିବି।
ହଁ ବା। ଆଉ ସେଠିକି ତ କେହି ଯାଆନ୍ତି ମଝିରେ ମଝିରେ ଯାଆନ୍ତି ଆଉ କେତେବେଳେ କେମିତି ତମେ ଯିବ କିଏ କେତେବେଳେ ଆସିକି ନବ ହେରା ଆଉ କହିବ ନା। ଆଉ ରଖିବେ କେମିତି। ଜେଜେ ମାମା, ସେଥିପାଇଁ ପ୍ରାୟ ସେଠିବି ଆମର ଖସା ଫସା ଲଗାନ୍ତି। ଖସା ଖଡା ଏରା ସବୁ ଲଗାଲଗି କରିଛନ୍ତି।
ହୁଁ।
ହଁ।
ହ
ବରଷାକୁ ଚୋରି ହେଇଯାଉଛି ସେଥିପାଇଁ ଲଗଉନାହାନ୍ତି ଗୋଟେ ବର୍ଷ ତରଭୁଜ କଲେ ଯେ ପୁରା ନଷ୍ଟ ହେଇଗଲା। ସେ ଅଧା ଚୋରି କରି ନେଇଗଲେ ତାପରେ ଯୋଉ ଗୋଡ ପଡିଗଲା ସିଏ ବି ଖଣ୍ଡିଆ ଫଣ୍ଡିଆ ହେଇଗଲା। ପୁରା ଲସ୍ ଖାଇଗଲେ, କହିଲେ ଆଉ କରିବିନି।
ହଁ। ହଁ ବାହାରେ ବାଡିକି କେତେ ଜଗିବୁ କଣ କେତେ କାହାକୁ ଜଗିବି କହୁନ।
ହଁ ବା, ତଥାପି ଆମ ବାପା ଯାଆନ୍ତି। ଆମ ବାପା ଯାଇକିନା ଏଇ ଚାରିଟା ବେଳୁ ଯାଇ ଯାଇକା ରାତି ନଅଟା ସାଢେ ନଅଟାରେ ଆସନ୍ତି ଯାଇକିନା। ଆଉ ତାପରେ ଯଦି କିଏ ନବ କଣ କରିବ।
ହଁ।
ହୁଁ, ସଖାଳୁଆ ଟିକେ ଯାଆନ୍ତି, ଗାଧୁଆବେଳେ ଟିକେ ଯାଆନ୍ତି, ଫୁଣି ଚାରିଟା ଚାରିଟା ବେଳକୁ ଯାଇକି ସାଢେ ନଅରେ ଆସନ୍ତି ତଥାପି ନେଇଯାଆନ୍ତି ଲୋକ।
ହୁଁ ହୁଁ।
ଏକ
କାହାକୁ ବି ମନା କରିବୁ ନିଜ ଲୋକ
ହଁ ପରା।
ହ ବାଡିରେ ଜିନିଷ ଟା ଲଗେଇଛୁ ମାନେ ଲୋକଟା ଆସିଛି ନବା ପାଇଁ ତୁ କଣ ମନା କରିବୁ ନା ନେଏନା ବୋଲି।
ହୁଁ।
ଆଉ ଝିଅ ଶୋଇ ପଡ଼ିଲାଣି କି? ପାଟିି କାଇଁ ଶୁଭୁନି।
ନା ଖେଳୁଛି ପେଟେଇକିନା ହିଆଡେ ଗଡିକିନା ଖେଳୁଛି।
ହୁଁ।
ହୁଁ ମୂତିଦେଲା ତା ଜାଗାରେ ତ ସେଠୁ ଗଡି ଗଡି ପଳେଇଲା ଆଉ। ଟିକେ ଓଦା ହେଲା ମାନ ଆଉ ସେ ଜାଗାରେ ରହିବନି ଠେସ ମାରି ମାରି ଉପରକୁ ପଳେଇ ଆସିବୁ କମ୍ପେଇବ କସି
ହୁଁ।
ହୁଁ।
ସମସ୍ତେ ସବୁ ଛୁଆ ସେଇଆ ମାନେ ଓଦା ହେଲା ମାନେ ଖାଲି ଚିଡି ଚିଡା ଲାଗିବ ଆଉ।
ହୁଁ। ହୁଁ।
ଆଉ ସାର୍ ଯାଇଛନ୍ତି ପା ଡ୍ୟୁଟି।
ହଁ ସେ କାଲି ରହିଥିଲେ। ଆମର ଟ୍ରାକ୍ଟର ଟା ଅଛି ନା ସେ ଯୋଉ କାଜଲା କଣ ଟିକଏ ହେଇଥିଲା ସେଟା ସଜାଡିବେ ବୋଲି ରହିଥିଲେ। ଆଉ ବର୍ଷା ବି ତ କାଲି ବି ହେଲା ଯେ ଆଉ କିଛି ବି କୁଆଡେ ଯାଇପାରିଲନି କିଛି ଆଣି ପାରିଲେନି। ଆ ହୁଁ। ସେଟା ଠିକ ନଗଲେ ନା ଚ ଆସିଗଲା ନା ବର୍ଷା ଟା ହେଲାନି ନା ସମସ୍ତେ କାଧେଇବେ ବିଲ।
ହଁ ବିଲ